ମୋ ଭଏସ ଆସୁଚି?
ହଁ ଭଏସ୍ ଆସୁ।
ହଁ ହୁଁ ହୁଁ ତମେ ବାଶ୍ ଫୋନ୍ ଟାକୁ ପାଖେରେ ରଖ। କଥାଟା ପୁଣି କ୍ଲିୟର୍ ନ ହଲେ କୋଉ କାମରେ ବି ନୁହଁ ତ ସେଥିପାଇଁ।
ଠିକ୍ ହଁ ତ ସେଇ କଥା ଆଉ କଣ କୁହନ୍ତୁ ଆପଣଙ୍କର ପଝରୋ
ମୁଁ କଣ କଇବି? ତମେ ଆଉ ତମେ ଏକା କଣ କହୁଥିଲ ଲାଷ୍ଟରେ ଟାଇମ ହେଇଗଲା କୁହ।
କଣ ଥିଲା ଟପିକ ମୋରି
ହୁଁ ମୋର ବହୁତ ହି ଭୁଲା ମନ ମୁଁ ଏବେ କ କ ହଁ ଦି ସେକଣ୍ଡରେ ଭୁଲି ଯାଏ ଇଏ ତ ଜାଣିକି ଦିଇ ମିିନଟ ହେଇଗଲାଣି।
ମୋର ବି ଟପିକ କଣ ଥିଲା ମୁଁ ବି ଭୁଲିଯାଇଛି ତ ସେମତି କଣ ଥିଲା କି ଏମତି ଟ୍ରାଭେଲ ଉପରେ ଥିଲା ବା ହଁ ହଁ ବର୍ଷା ହଉଥିଲା। ତ ବର୍ଷା ହଁ ତ ହଁ ବର୍ଷା ତ ସେମିତି ଆଗରୁ ଏତେ ଭଲ ଲାଗୁନଥିଲା। ବର୍ଷା ହବଟା ତ ଏବେ ଯଦି ବୁଲାବୁଲି କଲେ ସିଜିନ ଦେଖିକି ତ ଅଛନ୍ତି କିଛି ସାଙ୍ଗସାଥି ଆଉ ଲୋକ ଅଛନ୍ତି ସବୁ ତ ଫେବରେଟ୍ କରିଦିଅନ୍ତି ଜିନିଷ ଗୁଡା ତ ସେଇଥିପାଇଁ। ହେଇଗଲା ବର୍ଷା ଦିନ ଭଲ ଲାଗିଲା ସିଜନ୍ ଗୁଡାକ। ତ ସେଇଥିପାଇଁ ଭଲ ଲାଗେ ବୁଲାବୁଲି କରିଆକୁ ବର୍ଷାରେ।
ଆଛା ତମ କଣ୍ଟେଣ୍ଟ୍ ଟା କେମିତି ମାନେ ତମେ କଣ ତା ଦେହରେ ନିଜ ଭଏସ୍ ଦିଅ ନା କଣ ଏମତି? କଣ ଥାଏ?
ଜାଣିଚ ନା କେତେଳେ କେତେବେଳେ କିଛି ଟା ଜିନିଷ ଏକ୍ସପଲୋର ଅନଏକ୍ସପ୍ଲୋର୍ସ୍ ଜିନିଷ ଗୁଡାକ ଏକ୍ସପ୍ଲୋର୍ର କରିବା ପାଇଁ ଭଏସ ଯାଇକ କି ଲୋକଙ୍କୁ ଜଣା ହୁଏ ଭଏଶୱର୍ଦୀ ଯୋଉଡାକ ଅ ମାନେ ଲୋକ ଯେମତି ଜାଣିଛନ୍ତି ପୁରୀର ଏଇ ଜିନିଷଟା ରଥଯାତ୍ରା ଟା ହିଁ ଫେମସ୍ ଅଛି ତ ଜଗନ୍ନାଥଙ୍କର ଯେତେବେଳେ ଆସିବା ଇଏଟା ତ ସେଇଟାକୁ ମୁଁ କଣ କରିନା ତ ଆ ଆଜ ଏ ଗୋଟେ ସିନେମାଟିକ ଭ୍ୟୁ ରେ ତ ସେଇଟାକୁ ମୁଁ ରିପ୍ରେଜେଣ୍ଟ କରିଦିଏ। ତ ସେମତି ଆଉ।
ହଁ।
ସେଇ ହିସାବରେ ବୋଧେ ସେମତି ଥାଏ। ଆଉ ବାକି କୁହନ୍ତି ସାଙ୍ଗ ଏଇକା ଅଛନ୍ତି ସେମାନେ ସବୁ କରନ୍ତି ଏମିତି
ହୁଁ।
ଆପଣ ବି ଦେଖୁଚ ଯୋଉ ଇନଷ୍ଟା ଭିତ୍ ସ ଆସଛି ସ ନେଚର ଫେଚର କି
ହ
ଓ ବଢ଼ିଆ
ହ
ବହୁତ ବଢିଆ।
କଣ କହୁଛନ୍ତି?
ନା ନା ଏଇଟା ବହୁତ ଭଲ ସେ ଯେତେ ମାନେ ସୋସିଆଲ ମିଡିଆ ର ବହୁତ ଭଲ।
ଶୁଣି ସାର ଶୁଣି ସାର ପୁରା କଥା ଟା ଶୁଣିବା ଦରକାର। ଶୁଣ ମୋର ଏମିତିରେ ବି ୟୁଟ୍ୟୁବରେ ସ୍କ୍ରିନ୍ ଟାଇମ୍ ହେଇଯାଉଛି ନଅ ଘଣ୍ଟା। ତ ମୁଁ ଇନଷ୍ଟା କୁଆଡେ ଦେଖିବି ଆଉ।
ଆଚ୍ଛା ୟୁଟ୍ୟୁବ୍ ଶର୍ଟସ ୟୁଟ୍ୟୁବ ୟୁ ଟ୍ୟୁବ୍ ଶର୍ଟସ ହଁ ବଢିଆ ତାହାଲେ ଠିକ ଅଛି। ତାହେଲେ ଠିକ ଅଛି ନହଲେ ଇନଷ୍ଟା ରହିଲେ ସେ ପୁଣି ବଢିଯିବ।
ହଁ ସେଇୟା ହିଁ।
ଆଚ୍ଛା ଆଚ୍ଛା। ତ ସେଇଟା ଠିକ୍।
ହି ହିଁ ହା। ତମେବି ନ ଶୁଣିକି କହିଦେଇଥାନ୍ତ ହଁ ଭଲ ଇଏ ହେଇଚି ହା
ହା ହା ହୁଁ। ନାଇଁ ନାଇଁ ନାଇ ଇନଷ୍ଟାରେ ସେମତି ୟୁଟ୍ୟୁବ ୟୁଟ୍ୟୁବ ଚଳିବ ୟୁଟ୍ୟୁବ ରେ କିଛି ଇଏ ଅଛି
ନାଇଁ ଦେଖ ଇନଷ୍ଟାରେ କିଛି ଆଉ ଲଙ୍ଗ ଜିନିଷ ସେମିତି କିଛି ନାଇଁ ସବୁ ମାନେ ଛୋଟ ଛୋଟ ଶର୍ଟ ଜିନିଷ ଯୋଉଟା କି
ଶର୍ଟ ନାଇଁ ସେମିତି ଗୋଟେ କଣ କହିବାକୁ ଗଲେ ଇନ୍ଷ୍ଟା ରେ ଗୋଟେ ଡୂମ୍ସ୍ ଖୋଲିବାପାଇଁ ସେଟା ମତେ ଏତେ ବି
ତମ ତମ ଭଏସ ଆସୁନି। ହ୍ୟାଲୋ
ହ୍ୟାଲୋ ହ୍ୟାଲୋ।
ତମ ଭଏସ କଟୁଛି।
ଓ ହଁ ମତେ ବି ଟିକେ ଆପଣଙ୍କ ଭଏସ ବି ଟିକେ କଟ୍ ଆସୁଛି ଟିକେ ଟିକେ
ହଁ ସେ ବର୍ଷା ବା ହଉଛି ସେଥିପାଇଁ ବୋଧେ
ହଁ ହଁ ସେଥିପାଇଁ ଆଜ୍ଞା। ତ ଇନଷ୍ଟାରେ ସେମିତି ଡୂମ୍ସ ଟ୍ରୋଲିଂ ବି ଏତେ ଏମିତି ଲଗାତାର ଚାଲିଚି ସ୍କ୍ରଲ କରତେ କରତେ କରତେ ସେ ସେମିତି ଚାଲିଛି ତ ସେଇଟା ଜିନିଷ ଗୋଟେ ଇଏ
ହୁଁ।
ତାକୁ ଯେତେ ବି ଦୂରେଇକି ରହିବାକୁ ଚାହିଁଲେ ତ ହେଇଯାଉଛି କେତେବେଳେ
ଆଉ ସିଏ ବି ହଁ ହଁ ସିଏ ବି ତାର ସ୍ ମାନେ କଣ୍ଟେଣ୍ଟ ଟା ଏମତି ଆଲବମରେ ମିତି ସେଇହିଁ ଆସୁଥିବ ତମକୁ ଯାହା ଭଲ ଲାଗୁଚି ସେ ସେଇଆ ଆସୁଥିବ
ସେଇଆ ଆସିବ ଯେତେବେଳେ ମୁଡ ଯେମତି ଥିବ ସେଇ ଅନୁସାରେ କଣ୍ଟେଟ ଆସିବ। ଚା ସେଇ ହୋଉଛି ଜିନିଷ
ମୁଁ ଗୋଟେ ଜିନିଷ ଦେଖିବି ଧର ତାକୁ ଯଦି ଲାଇକ୍ ବି କରିଦେବି ସେ ପରେ ତ ୟୁଟ୍ୟୁବ ବି ସେଇଆ ୟୁଟ୍ୟୁବ ବି କୋଉ ଭଲ ନୁହଁ ହେଲେ ଇନଷ୍ଟା ଟା କମ୍
କ ତାପରେ ଗୋଟେ ୟୁଟ୍ୟୁବ ଇନଷ୍ଟାରେ ଗୋଟେ ଲାଇକ ନ ହିଲି ଧର ସେଇ କଣ୍ଟେଣ୍ଟ ଟାକୁ ଧର ସ୍କିପ ନ କରି ସେଇ କଣ୍ଟ ଣ୍ଟେ ଟାକୁ ଧର ଗୋଟେ ଥର ପୁରା କଂପ୍ଲିଟ୍ କରିଦେବେ ତାପରେ ସେଇଭଳିଆ ଆସିବ କଣ୍ଟେଣ୍ଟ ହିଁ ଆସିବ। ତ ଆଲଗରେ କେମ ସବୁ
ହୁଁ।
ସେଇ ସ ଏଇ ମଝିରେ ମଝରେ ଯେତେବେଳେ ସବୁ କିଛି ନଥିଲା ମୁ ଫାଷ୍ଟ ଏଇ ଦିଇ ତିନି ବର୍ଷ ହବ କଣ୍ଟେଣ୍ଟ କ୍ରିଏସନ ଷ୍ଟାର୍ଟ କଲି। ତ ତାପରେ ତା ପୂର୍ବରୁ ଏମତି ଗେମ ହେଇ ସେ ସେମତି ଗେମ ଖେଳୁଥିବେ ମାନେ ସେ ସେମତି ଚାଲଥିବ। ଦଶ ବାର ଘଣ୍ଟା ଭଳିଆ ସାଙ୍ଗ ମୁଁ ବିଜେ ପାଇଁ ଖେଳୁଥିଲି।
ହଁ ଯୋଉ ପାବଜି ଗାନନ୍ତି ସେଇ।
ହଁ ହଁ ହଁ ହ ହଁ ସେ ବି ସାଙ୍ଗ ସାଥି ରେ ଖେଳୁଥିବି ଖେଳୁ ଥିବି ସେ ସ୍କୁଲ ଟାଇମ ରେ ଥିଲା।
ସ୍କୁଲ ଟାଇ ସ୍କୁଲ ଟାଇମରେ ସବୁ ପାଗଳ ହିଁ ଥିଲେ ତାରି ପଛରେ
ହଁ ହଁ ସେ ଟାଇ ବିଫୋର ଲକ ଡାଉନ ଆଜ୍ଞା ବିଫୋର ଲକଡ଼ାଉନ ପବଜି ଫି ଫାୟାର
ହଁ ହୁଁ ଏବେ ବି ଅଛି ଏବେ ଯୋଉଁ ମାନେ କଣ ଯାହା କିଛି କାମ ନ ନାହିଁ ସେଇମାନେ ହିଁ ଖେଳୁଛନ୍ତି।
ହଁ ନାଇଁ କଣ୍ଟେଣ୍ଟ କ୍ରିଏଟର ବି ସେ ଲାଇନ ରୁ ଛାଡି ସାରିଲଣି ଆଗରୁ ଯୋଉଁମାନେ ଗେମିଙ୍ଗ କରୁଥିଲେ ସେ ସବୁ ଛାଡିକ ଦେଇକିନା ବ୍ଲଗିଙ୍ଗ କୁ ପଳେଇ ଆଇଲେଣି ହଁ ତବେଳେ ସେମାନେ ପଳେଇ ଆସୁଛନ୍ତି ତ ସେଇଥିପାଇଁ ଆମେ ସେମାନଙ୍କୁ ଦେଖିକି ଖେଳୁ ସେମାନେ ବି ଛାଡିଲେନି
ହୁଁ।
ବା ଇଛା ଖେଳିବା ଜିନିଷ ଗେମ ସେତେ କ୍ରେଜ
ହଁ ଗେମ୍ ଟା ତମ ହଁ ସେତିକି ମାନେ ତମକୁ ସେତିକି ହଁ ଏଇଟା ମିଳୁଛି ଏଇଟା ରିଲିଜ ହଉଛି। ତମେ ଖେଳି ଚାଲିଥିବ ତ ଗୋଟେ ଟାଇମ ପରେ ସେଟା ବି ବୋର ଲାଗିବ।
ହଁ ତ ସେଇ ଜିନିଷ ଟା ଯେତେବେଳେ ଚାଲି ଥିବ ତ ସେଇ ଜିନିଷଟା ଯେତେବେଳେ ରିଆଲିଟି ହିଟ୍ ହେଲା ନାଇଁ କଣ କରିବାର ଆଉ ଏତେ ମଜା ବି ନାହିଁ ତ ତାପରେ ତ କିଛି ଜିନିଷ ଚେଞ୍ଜ ପୁରୁଣା ଜିନିଷରେ ଇମୋସନ୍ ଥାଏ। ବାକି ଜିନିଷ ଚେଞ୍ଜ କରିଦେଲା ନା ତ ସେଇଟା ବି ଆଉ ଭଲ ଲାଗିଲାନି। ସେଟା ନଷ୍ଟ ହେଲେ ସେ ହିଟ କରିବା କଥା ସେଇଟା ଆଉ ନକରିକି ହେଇଟା ଅଲଗା ଇ ପଳେଇଲେ ତ ସେଇଥିପାଇଁ ଆଉ ତ ଭଲ ଲାଗିଲାନି ଆଉ।
ହୁଁ ସମସ୍ତେ କଣ କୁହନ୍ତି କଣ ପବଜି ଟା ଭଲ କଣ ପାଇଁ ନା କଣ ସେଟା ସବୁ ରିୟଲି ଠିକ ଲାଗେ ଯେମିତି
ହଁ ତାର ତାର ତାର ଗ୍ରାଫିକ୍ସ ଟା ହଉଛି ରିୟା କାର୍ଟୁନ ଗ୍ରାଫିସ ରିୟଲ ଲାଇଫ ସହ ନୁହେଁ ସେ କାର୍ଟୁନ ଚାଲିଥାଏ ତ ସେସବୁ ଭଳିଆ।
ହୁଁ
ସେଇ ଜିନିଷ ଆପଣ ୟୁଟ୍ୟୁବ ରେ କଣ ଏମିତି ପ୍ରାୟ କଣ ଦେଖନ୍ତି। ଏମିତି ସଟ ନା କିଛି ଏମିତି ମୁଭି?
ହୁଁ ସଟ ତ ଦେଖିଲେ ଏମତି ଟାଇମ ପଳାଏ ଜଣା ପଡ଼େନି। ମୁଭି ବେଳେ ବେଳେ କଣ ଏମିତି ଯଦି ଇଛା ଏତେ ସମୟ ଦେଖିବାକୁ ମୋର ପେସେସ ନଥାଏ ମେନ କଥା। ଆଉ ମୁଁ ଯଦି ଦେଖିବି ଗୋଟେ ଜିନିଷ ଆ ଟେ ଟାଇମ ଦେଖି ତାକୁ ସାରିବି।
ହଁ ହଁ ସେଇଟା ତ ହେଇଯ ଆଉ ଗ୍ୟାପ ଦେଇ ଦେଇ ଭଲ ବି ଲାଗିବନି।
ହଁ ତ ସେଇୟା ହିଁ ତ ଆଉ ଗୋଟେ କଥା ମୁ କରିଦେବି କହିଲେ ହସିବ ତମେ ସେଥି କ
ଖୋଜ କର।
ପାକିସ୍ତାନୀ ଡ୍ରାମା ଦେଖେ।
ଓ ମୁଁ ବି ପ୍ରାୟ ଟାଇମ ଶିଖେ ଏବେ ମାନେ ଏମତି କିଛି ଟାଇମ୍ ମୁଁ ବି ଦେ ଦେଖୁନଥିଲା ଆଗରୁ ଏଇ ତିନି ଚାରି ମାସ ହବ ତିନି ଚାରି ମାସ ହ ମୁଁ ବି ଦେ ଖୁଚି ସେଟା ତ ଭଲ ଲାଗେ। ତ ତାଙ୍କ ସେତେ ଏମତି ଇଣ୍ଡିଆନ୍ ଡ୍ରାମା ଭଳିଆ ତ ତାଙ୍କର ଏତେ ଇଏ ନୁହେଁ। ତ ଭଲ ଲାଗେ ତାଙ୍କ ପାକିସ୍ତାନୀ ମ୍ୟୁଜିକ ଆଉ ପାକିସ୍ତାନୀ ଡ୍ରାମା ବେଷ୍ଟ ବଢିଆ।
ମତେ ତ ମସ୍ତ ଲାଗେ ମୋ ସାଙ୍ଗ ମାନେ ମତେ ଏବେ ଦେଶ ଦ୍ରୋହୀ ମୁଁ ଜା କହୁଚ କୁହ ଦେଣିକି ମୁଁ ଦେଖିକି ଦେଶ ଦ୍ରୋହୀ ହେଇପାରୁନି।
ନା ନା ଆମେ ଆମେ ଜିନିଷ ଦେବା ମାନେ ଲୋକ ଖରାପ। ତାବୋଲି ଆଟିଷ୍ଟ କି ତାଙ୍କ ଆଟ ଆର୍ଟ ତ ଖରାପ ନୁହଁ ନା।
ତମ ଭୟସ କଟିଲା ପୁଣି।
ହଁ ହଁ ଏ ୱେଦର ପାଇଁ କଟୁଛି ଟିକେ।
ହଁ।
ହ୍ୟାଲୋ ହଲ। ତ ମୁଁ ବି ଏମିତି ପାକିସ୍ତାନୀ ଆଗରୁ ପାକିସ୍ତାନୀ ମୀୟୁ ରାବ ଶୁଣେ ମୁଁ ରାବ ଶୁଣେ ମତେ ଭଲ ଲାଗେ।
ହଁ।
ମୁଁ ଆଗରୁ ଏତି ପାକିସ୍ତାନୀ କ୍ରେଟ ମାନେ ସବୁ ରାପର କୁ ଫଲୋ କରେ। ତ ଏବେ ସେମାନଙ୍କୁ ତ ଏବେ ମତେ ଯେମିତି ଭଲ ଲାଗିଲା ତାପରେ। ସେ ତିନିଟା ଗୀତ ବି ପାକିସ୍ତାନର ଯୋଉ ୱେବ୍ବସି ୱପ୍ସୀ କରୁଛି। ତ ଡ୍ରାମାରେ ସବୁ ଏମିତି ଭଲ ଲାଗିଲା ତ ମୁ ସେଥିପାଇଁ ମୁଁ ଦେଖେ। ଏବେ ଦେଖୁଛି ସବୁ।
ଏବେ ଯୋଉ ରିସେଣ୍ଟ ଯୋଉ ଗୋଟେ କି ସେଟା ଆସିଥିଲା ମୁଁ ତ ମନେ ପଡୁନି ଆଚ୍ଛା ରିସେଣ୍ଟଲି ଯୋଉ ଭାଇରାଲ ହେଇଥିଲା ଯୋଉ ହାରିଆ ଫାରୁଖ ଯଉ। ଝିଅ ଟା ପାକିସ୍ତାନର ତାର ଦେଖିଛ?
ହଁ ତାରଟା ଗୀତ ଟା ନା ଟା ମନେ ପଡୁନି।
ନା ନା ନା ନା ଗୀତଟା କଥାଛାଡ ମୁ ଯୋଉ କହିଲି ଏବେ ରିସେଣ୍ଟଲି ଯୋଉ ଫାରିଆ ଫାରୁଖ ଯୋଉ ଜର୍ଣାଲିଷ୍ଟ ଥିଲା ପାକିସ୍ତାନର ତାର ଗୋଟେ ଏମିତି ସେ ଆସିଥିଲା। କଣ କୁହନ୍ତି ପଡକାଷ୍ଟ ର ତ ପଡକାଷ୍ଟରେ ସେ ଆସିଥିଲେ ଏମିତି ଗପୁ ଥିଲା ସେ ଟିକେ ତାନିଆ ମୀ ଉତଲ ଭଳିଆ ଭାଉ କା ଥିଲା ତ। ସେଥିପାଇ ହିଁ କହୁଛି ଦେଖିଛ ଏଇଟା? ତମେ ତମେ କେମିତି ଦେଖିନ ଇନ୍ଷ୍ଟା ଥାଇକି ବି
ନାଇଁ ମୁଁ ଏବେ ତିନି ଚାରି ମାସ ଟିକେ ସ୍କ୍ରଲିଂ ଟିକେ ଅଫ୍ କରୁଛି ମାନେ ଏତେ ବି ସ୍କ୍ରୋଲ କରୁନି। ତ ଟିକେ ଚେଞ୍ଜ ହେଇଛି ତ ସେଇଥିପାଇଁ ଟିକେ ରହିଛି। ତ ଏତେ ଇନଷ୍ଟଲ ନାଇଁ ତ ଜିନିଷ ଟିକେ ସେଟଲ କରୁଛି ଆଉ।
ଭଲ ଭଲ।
ତ ସେଇଥିପାଇଁ ମୁଁ ଏତେ ଦେଖିନୀ ଏ ଲିମିଟେଡ ପାଇଁ ଯେତିକିଧର ଦେ ଯେମତି ଦି ପପୁଲାର ଶୋ ଯେମତି ତ ସେଇଗୁଡା ଦେଖିଛି। ହ ଦିଲଲ ଅବାଜ ଆଉ।
ଓ ମେରି ଜିନ୍ଦଗି ହେ ତୁ ମେରି ଜିନ୍ଦଗୀ ହେ ତୁ। ଭାଇ ମୁଁ ପାଗଳ ଗୋଟେ। ମୁଁ ପୁରା ଜଗି ବସିଥାଏ ଦେଖିବି କେତେବେଳେ ଆସିବ ଏପିସୋ ହୁଁ।
ସେଇଥିପାଇଁ ଏବେ ଦେଖ ଦେଖୁ ସେଟା ମୁଁ ବି ଆଗରୁତେ ଡ୍ରାମା ଆଜ୍ ବି ଦେଖୁନଥିଲି। ଏବେ ଟିକେ ଦେଖିବାକୁ ଗୀତ ଫିତ ଫାଷ୍ଟ ପାକିସ୍ତାନରେ ଆସୁନ ତ ଏବେ ସେଇଟା ସୁଛି। ଇଏ ହେଇକି ଟିକେ ଏପଟ ସବୁ ଦେଖୁଛି କଣ ସବୁ ଅଛିଇ।
ଆଛା ପାକିସ୍ତାନ ଡ୍ରାମ ହଁ ପାକିସ୍ତାନ ଡ୍ରାମ ଏଇଟା ହିଁ ଖାସିତ। ତେ ଦେଖ ତ ଟାଇମ ବି ବହୁତ କମ୍ ଏପିସୋଡ ବି ବହୁତ ଅଳ୍ପ ତମେ ଆରାମସେ ବସି ଦେଖ ତମର ଟାଇମ ୱେଷ୍ଟ କରିବାରେ ଏତେ ଆସିବନି। ହଁ ଦିନ କୁ ଗୋଟେ ଏପିସୋଡ ଦିଟା ଦେଖ ହେଲା ଆଉ ଇଣ୍ଡିଆନ ଡ୍ରାମା ସେ
ଓଭର ଏକ୍ସାଇଟେଡ ବି ନୁହେଁ ତାଙ୍କର ମାନେ ଏମତି ଯୋଉ ମାନେ ଓଭରରିୟା ଟିଙ୍ଗି ତାଙ୍କର ନାହିଁ ଚାରି ଚେମତି ଇଏ କରିବାର ତ ଜିନିଷ ସେଇଟା ଭଲଲାଗେ ଆଉ।
ଜିନିଷଟା ଡିସେଣ୍ଟଥାଏ ତମେ ପରିବାର ସହିତ ବସିକି ବି ଦେଖିପାରିବ।
ହଁ ହ।
ତ ଇଣ୍ଡିଆରନା ସେ ବର୍ଷେ ବର୍ଷେ
ହିଁ ହିଁ ତାପରେ ଗୋଟେ ଗୋଟେ ଡ୍ରାମା ଚାଲିଥିବ ପାଞ୍ଚ ବର୍ଷ ସାତ ତ ବର୍ଷ ଏମିତି ଲଙ୍ଗ ଟମ୍ କ୍ଲାପ୍ ରେ।
ସିଏ ଯୋଉ ୟେ ରିସ୍ତା କ୍ୟା କେହେ ଲା ହଁ ହଁ। ହଉ ଠିକଅଛି ହଉ।